ହ୍ୟାଲୋ।
ଆଜ୍ଞା ଆଜ୍ଞା ନମସ୍କାର।
ନମସ୍କାର ନମସ୍କାର। ଏଇ ଏବେ କାମ ସରିଲା ସବୁ ବସିଛି ଆଉ। କାମ ସରିଲା ଆପଣଙ୍କୁ ଫୋନ୍ କରିଲି।
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ମୋର ବି ସେଇ କାମ ସରିଲାଣି ମୁଁ ଏଇ ଆସିିଥିଲି ପାଠ ପଢିବାକୁ। ମୋର ସରିଲଣି ଯାଉଛି ଯିବି ଆଉ ଆପଣଙ୍କର ଆଜି କଣ ଖାଆ ପିଆ ସାରିଲାଣି?
ନାଇଁ କେହି ଖାଇନାହାନ୍ତି ଖାଲି ଝିଅକୁ ଖୁଆଇଛି ପୁଅ ଖାଇନି ଗୋଟେ ଶୋଇ ପଡିଛି ତାକୁ ଉଟେଇକି ଖୁଆଇବି ତାପରେ ଘରକୁ ବି ଆମର କୁଣିଆ ଆସିଛନ୍ତି। ତାଙ୍କର ସେମାନେ ସବୁ ଖାଇସାରିଲା ପରେ ଆମେ ସବୁ ଖାଇବୁ ଆଉ।
ଆଜ୍ଞା। ଆପଣଙ୍କର ଅ ପୁଅ କୋଉ କୋଉ କ୍ଲାସ ରେ ପାଠ ପଢୁଛନ୍ତି?
ହଁ ପୁଅ ପ୍ରଥମ ଗ୍ଲାସ ହେଲା ତାଙ୍କର ପ୍ରଥମ କ୍ଲାସ ହେଲା ଝିଅ ମୋର ଦେଢ଼ ବର୍ଷର ଆଉ।
ଆଜ୍ଞା ଝିଅ ଆଜ୍ଞା। ଆଜ୍ଞା ଛୋଟ ଛୁଆ ମାନେ ନିହାତି ପାଞ୍ଚ ଛଅ ବର୍ଷ ପର୍ଯ୍ୟନ୍ତ ହଇରାଣ କରିବେ ତାପରେ ତ ସ୍କୁଲ ଯିବେ ଭାରି ନିଜ ନିଜ ବାଟରେ ତାପରେ ଦଶ ବର୍ଷ ପରେ ସେ ଟିକେ ବୁଝିଲା ପରେ ତାପରେ ତାଙ୍କ ନିଜ କାମ ଧୀରେ ଧୀରେ କରିଲେ ଆପଣ ପୁରା ଚିନ୍ତାମୁକ୍ତ ହେଇଯିବେ ଆଉ। ଆଜ୍ଞା ନିଜେ କଣ ଆଉ ତାପରେ ନିଜକୁ ସମୟ ଦେଇପାରିବ ଅଧିକ ଆଉ ଏବେ ତ ନିହାତି ତାଙ୍କ ସହିତ ରହିବାକୁ ପଡିବ ନା ସେ ଯେହେତୁ କିଛି ବୁଝି ପାରୁନାହାନ୍ତି।
ଆଜ୍ଞା।
ଏଇଭଳିଆ ଭାବରେ ଅ କଥା ଆଉ।
ଆପଣଙ୍କର ପଢ଼ା ଚାଲିଛି ନା ଏବେ?
ଆଜ୍ଞା ଆଜ୍ଞା ପଢା ଚାଲିଛି।
ନିଜେ ଯାଉଛନ୍ତି।
ଆଜ୍ଞା ଆଜ୍ଞା। ଛୋଟ ଛୁଆଙ୍କୁ ପୁ ଆଜ୍ଞା ଛୋଟ ଛୁଆ ଅ ମୋର ମାନେ ଯେହେତୁ ଆଁ ପାଖାପାଖି ମୋର ଅଷ୍ଟମ ନବମ ଦଶମ ବେଶୀ ରହୁଛି। ଆଉ ଛୋଟ ଛୁଆ ଯେମିତି କିି ଷଷ୍ଠ ସପ୍ତମ ଚତୁର୍ଥ ପଞ୍ଚମଙ୍କର କିଛି କିଛି ଏମତି କ୍ଲାସ ରହୁଛି। ଆଜ୍ଞା ଆଜ୍ଞା
ହୁଁ।
ମୋ ଛୁଆ ପାଠ ପଢିବାକୁ ଆସୁଛନ୍ତି ଯେହେତୁ ଏଇଠି ତ ବେଶୀ ସେମିତି କିଛି ମାନେ ଯେହେତୁ ବଡ ଗାଁ ଏ ଆମର ଏଇଟା। ତ ବହୁତ ପିଲା ଇଆଡେ ସିଆଡେ ଯିବା ଅପେକ୍ଷା ଗୋଟେ ଜାଗାକୁ ଆସିକି ସବୁ ଏକାଥରେ ପାଠ ପଢିବା ଟା ତାଙ୍କର ବହୁତ ଭଲ ହଉଛି ଆଉ। ପୁଣି କମ ପଇସାରେ ମାଆ
ଯଉ ପଢଉଛ ତମେ ଯଉ କୋଚିଂସେଣ୍ଟରରେ ସେଠି କେତେ ଅଛନ୍ତି ପଢେଇବାକୁ କେତେ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି?
ହଁ। ହଁ ଏଠି ଆମର ପାଖାପାଖି ଦୁଇରୁ ତିନି ଜଣ ସାର୍ ଅଛନ୍ତି। ଆଉ ଆ ପାଞ୍ଚରୁ ଛଅ ଜଣ ପାଖାପାଖି ଅ ଦିଦି ମାନେ ଅଛନ୍ତି। ଏମିତି ପାଠ ପଢା ଯାଉଛି ଯେହେତୁ ଏତେ ନା କ୍ଲାସ୍ ରହିଲାଣି ତ ଏତେ କ୍ଲାସ୍ ପାଇଁ ଆ ସେମିତି ମାନେ ଦରକାର ନା ହଁ ନିହାତି ଦରକାର। ଆଉ ନହେଲେ ପିଲା ତ ପାଠ ପଢିବାକୁଅସୁବିଧା ହଉ ଏବେ ବି ବହି ଗୁଡାକ ଆହୁରି ଅଧିକ କରିଦେଇଛି ତ ସେମାନଙ୍କୁ ସେତିକି ସମୟ ଆଉ ସେତିକି ଲୋକ ବି ଦରକାର ପାଠ ପଢେଇିବା ପାଇଁ।
ହୁଁ ତମର ତାପରେ ତମ ଯୋଉ ଆଁ ଯେଉଁଠି ଶିକ୍ଷା ଦାନ କରୁଛ ସେ ଜାଗାଟାରେ ବି ମାନେ ତୁମର ସେଇଟା ଗୋଟେ ପରିବାର ଭଳିଆ ମୁଁ ଦେଖ ଦେଖୁଛି କେତେ ଥର ସବୁ ଫଟୋ ଫୁଟ ଯୋଉ ଛାଡ ଆଉ ମୁଁ ଦେଖୁଛି ସେଠି ମାନେ ବହୁ ମେ ଆତ୍ମୀୟତା ରହିଛି ତମ ସେଥିରେ।
ଆଜ୍ଞା ସମସ୍ତେ ନିଜର ବୋଲି ଭାବନ୍ତି। ଗୋଟେ ଥାଏ ନା ଏମିତି ଜାଗାକୁ କାମ କରିଆକୁ ଯା ଯଦି ଲେ ଜାଗା ଟା ସେଇଭଳି ହେଇଥିବ ସବୁଦିନ ଯିବାକୁ ଇଛା ହବ। ଆଉ ଯଦି ମାନେ ଏମିତି ବି ଲୋକ କଉ କାମ କରୁଛନ୍ତି ଖାଲି ନାଇଁ ବାଧ୍ୟ ମୁଁ ନ ଗଲେ ଦି ପଇସା ନ ପାଇଲେ ଆଉ ମୋ ଘର ଚଳିବନି କି ଏମତି କିନ୍ତୁ ଯଦି ଆମେ ଯଦି ସେଇ ଜାଗାରେ କାମ କରୁଥିବା ଘରଟା ଯଦି ସେଇ କାମ ଜାଗା ଟା ଯଦି ଗୋଟେ ପରିବାର ହେଇଥିବ ପ୍ରଥମ ପରିବାର ତ ନି ନିଜ ଘର ଯଦି ସେଇଟା ଦ୍ଵିତୀୟ ପରିବାର ହେଇଯିବ ତାହେଲେ ନା କାମ କରିବାକୁ କୁଣ୍ଠା ବଧ ଆସିବ ନା ନା କି ହଁ। କିଛି ଜଣା ପଡିବନି କାମକୁ କାମ ହ ଆଜ୍ଞା କାମକୁ କାମ କରିବେ ଇଆଡକୁ ମାନେ ତାଙ୍କ ସହିତ ଗୋଟେ କଷ୍ଟ ଲାଗିଲେ ସାଙ୍ଗେ ସାଙ୍ଗେ ଦୁଃଖ ଟା ବି ଜଣେଇ ହଉଥିବ। ସେଇଭଳିଆ ଆମେ ସବୁ କାମ କରୁଚ ଆଉ।
ହୁଁ ମୁଁ ଦେଖୁଛି ଭଲ ମାନେ ତମ ସେ କୋଚିଂ ସେଣ୍ଟର ଦେଖିକି ମତେ ଖୁସି ଲାଗିଲା ମୁଁ କହିଲି ଯାହା ହଉ ଏବେ ବି ମାନେ ସେମିତି ଅଛନ୍ତି ଗୁରୁଜୀ ଗୁରୁମା ସବୁ ଶି ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ସବୁ ପଢଉଚନ୍ତି। ଯେତି ଗୋଟେ ଆତ୍ମୀୟତା ସେମାନଙ୍କ ଭିତରେ ଅଛି, ଯୋଉଠି ନିଜର ଲାଗିବ ସେଇ ଜାଗାରେ ହିଁ କାମ କରିବାକୁ ଭଲ ଲାଗେ।
ଆଜ୍ଞା ଗୋଟେ ମଣିଷ ନିହାତି ସମସ୍ତଙ୍କୁ ଯେମତି ଦୁଃଖ ଜଣେଇ ପାରୁଥିବା ଦରକାର କାମ ତ ଆ ଆଜି କରିପାରିବ କା ଆଜ୍ଞା। ସମସ୍ତେ କରୁଚନ୍ତି ପଇସା ତ ସମସ୍ତେ ରୋଜଗାର କରୁଚନ୍ତି। କିନ୍ତୁ ମନ ଜାଣି ପାରୁଥିବା ଲୋ ଲୋକ ବହୁତ କମ୍ ପାଖରେ ରହିଥାନ୍ତି ସେମିତି ଯଦି ମନ ଆ ମନ ଜାଣିଥିବା ଲୋକ ଯେ ଆମକୁ ଖାଲି ପଇସା ଯେ ଆମକୁ ଖାଲି ପଇସା ଦେଇଦେଲେ କି ଆମକୁ ଅଁ ମାନେ ଏଇଟା ଦେଇଦେବେ ସେଇଟା ଦେଇଦେବେ ଆମ ଅସୁବିଧା ସୁବିଧାରେ ଆସିକି ଠିଆ ହେଇପାରୁଥିବା ଦରକାର। ନାଇଁ କି ବସ୍ତା ହେ ଦାରିଆ କି ବ୍ୟାଗ୍ ପାଞ୍ଚ କେଜି ବ୍ୟାଗ ଧରିକି ଆମ ବା ଫେରେ ସେ ମେଞ୍ଚେ ମେଞ୍ଚେ ଜିନିଷ ଧରିକି ଆସୁଥିବେ।
ନା ସେଗୁଡା ସବୁ ଦେଇଦେଲେ କଣ ଲାଭ ଅଛି ନିଜର ଯଦି ମନରେ ଗୋଟେ ଆତ୍ମୀୟତା ନ ନଥିବ ଗୋଟେ ନିଜର ନଥିବ ଆଜ୍ଞା ହଁ।
ଯଦି ଆମକୁ ପଦେ ଭଲରେ କଥା ହେଇଗଲେ କି ଖୁସିରେ ତ ସେଇଟା କେତେ ଭଲ ଲାଗିବ। ତ ଆମେ ସେଠି କରିବା ସହିତ ମାନେ ଗୋଟେ ପରିବାର ଭଳିଆ ପରେ ସେଇଭଳି ଅଛୁ ଆଉ।
ଗୋଟେ ପରିବେଶ ପୁରା ବନେ। ମାନେ ନିଜର ନିଜର ନ ଲାଗିଲା ହଉନି ସବୁ ଛୁଆମାନେ ବି ମାନେ ତମେ ସେଠି ବହୁତ ଖୁସି ପାଠ ପଢେଇବା ଏ ଏମ୍ତୀ ଆପଣ କୋଉ କଲେଜରେ ପଢୁଛନ୍ତି ବା କୋଉ କଲେଜରେ?
ଆଜ୍ଞା ମୋର ଏଇଠି ଆମ ପାଖରେ ଖୁଣ୍ଟୁଣି କଲେଜ୍। ମୁଁ ସେଇଠି ପଢୁଛି ଆଉ।
ହଁ, ଆପଣ କଣ ରଖିଛନ୍ତି?
ମୋର ସାଇନ୍ସ ଷ୍ଟ୍ରିମ ଅଛି ଜୁଲୋଜି ଅନର୍ସ ଅଛି ଆଉ।
ପଢାପଢି କେମିତି ଚାଲିଛି ଆପଣଙ୍କର।
ହ, ପଢାପଢି ଠିକ ଠାକ୍ ଚାଲିଚି ଆଉ ଅଳ୍ପ ଦିନ ରହିଲା। ପରୀକ୍ଷା ଆମର ତ ସେମିଷ୍ଟାର ଛଅଟା ସେମିଷ୍ଟାର ରୁ ଚାରିଟା ଚାରି ନମ୍ବର ସେମିଷ୍ଟାର ଟା ହବ। ଆଉ ସେୟା ପଢାପଢି ଚାଲିଚି ଆଉ।
ହୁଁ, ତା ସହିତ ଏଇଆଡ଼େ କୋଚିଂ ସେଣ୍ଟର ଯାଅ ନିଜର ପାଠ ପଢ଼ା ତା ସ ଟିକେ ଯାହାବି ହେଲେ ଗୋଟେ ମାନେ ଉ ବହୁତ ଗୋଟେ ସେଠୁ ସାରିକି ଏଠି ଆସିକି ପାଠ ପଢିବା ତା ଭିତରେ ମାନେ ଅଲଗା ସବୁ କାମ ଅଛି ବହୁତ୍ କମ୍ ପରିଶ୍ରମ କରିବାକୁ ଆଚ୍ଛା ହଉ।
ଘରେ ବି ମାନେ ଗୋଟେ ପର୍ସନାଲି ଟିୟୁସନ ବି କରୁଚି। ଆଉ ସେମିତି ବି ଛୋଟ ଛୁଆ କିଛି ନାହିଁ ଘର ପିଲା। ତାପରେ ସାହି ପଡିଶାରେ ବେଶୀ ବି ଏବେ ଟିକେ କହିବାରୁ ହ ତାଙ୍କ ମାନେ ତାଙ୍କ ମନଭାବ ଦେଖିକି ଟିକେ କରିବାକୁ ପଡୁଛି। ଯେହେତୁ ସମସ୍ତେ ଚିହ୍ନା ପରିଚୟ। ବାରମ୍ବାର କହିବା ଟା ତ ମୁଁ ଏମିତି ମନା କରି କରି ଆସି ତିନି ଚାରି ବର୍ଷ ପରେ ମୁଁ ଗୋଟେ ପୁଣି କରୁଛି। ଏବେ ସେ ଟିୟୁସନ ପରେ ବି ସନ୍ଧ୍ୟା ବେଳେ ଟିକେ ଆଜ୍ଞା। ଆଜ୍ଞା ଆଜ୍ଞା ନାଇଁ ତାପରେ ବି ବର୍ତ୍ତମାନ ଯେ ହେତୁ ଆମେ ଗୋଟେ ଅ ଯୋଉ ଅଛୁ। କୁ ମାନେ ଯୋଉ ଗୋଟେ ଯୌବନ ବୟସ ଗୋଟେ ଥାଏ। ସେଇ ସମୟରେ ଆମେ ଯଦି ଏଇ ସବୁ କାମରେ ନିଜକୁ ନିୟୋଜିତ କରିବା। କିଛି ଖରାପ ଦିଗରେ ମନ କି ଆମର କୌଣସି
ନିହାତି ଭାବରେ କିଛି ଖରାପ ହବନି ଗୋଟେ କାମରେ ମନ ଲାଗି ଯିବ ଫାଙ୍କା ରହିଲେ ହିଁ ଇଆଡେ ସିଆଡେ ମନ ଟା ମାନେ ଏଇଟା କରିବା ସେଟା କରିବା ସେ ଟା କରିବାରେ ମନ ସବୁବେଳେ ରହିବ ଅଲଗା ଅଲଗା କାମକୁ ନେଇକି ରହିବ।
ଏକା ଟା ରହୁଚନ୍ତି ଏକା ରହିଲା ପରେ ଜଣକୁ ଖୋଜୁଚନ୍ତି କି ନାଇଁ ଆ ସହିତ ଟିକେ ଗପି ପାରନ୍ତି କି ତା ସହିତ ଏମିତି ହେଇ ହେଇ ମାନେ ଲୋକ ବହୁତ ପିଲାମାନେ ବହୁତ ଭୁଲ କାମ କରିପକୋଉଚନ୍ତି ତାଙ୍କର ସେ ଦିଗ ନୁହେଁ କିନ୍ତୁ ମାନେ ପିଲା ଟା ଚାହିଁଥିବ କିନା ମୁଁ ପା ପାଠ ପଢି ଆଜି ଗୋଟେ ଭଲ ମଣିଷଟେ ହେବି କି ମୋ ବାପାଙ୍କ ନାଁ ରଖି ସିଏ ମାନେ ଯେମିତି ଆରମ୍ଭରୁ ଶପଥ ନେଇଥିବ। କିନ୍ତୁ ସମୟ ତା ସହିତ ଏମିତି କରିଦିଏ ସେ ସେ ଚାହିଁନଥିବା ଜିନିଷ ବି ହେଇଯାଏ। ବହୁତ ପିଲା ଏମିତି ଅଛନ୍ତି ଆଉ ଯାହା ହଉ
ଏମିତି କିି ଏବେ ସବୁ ତ ଯେଉଁ କହୁନାହାନ୍ତି କି ଝିଅ ମାନଙ୍କୁ ଆମେ ମାନେ କଣ ଆଗେ କହୁଥିଲେ ଝିଅ ମାନଙ୍କୁ ବଞ୍ଚାଅ ଏବେ ଝିଅ ମାନେ ତ ଛାଡ ଯାହା କରୁଚନ୍ତି କରୁଚନ୍ତି ଏବେ ପୁଅ ମାନେ କହୁଚନ୍ତି ଆମକୁ କିଏ ପୋଷିବ ଏବେ ସବୁ ଯେତେ ପ୍ରକାର କେସ୍ ହଉଚି ଆଜିକାଲି ଇଏରେ ବିଭିନ୍ନ ପ୍ରକାର ର।
ସେ ଜାଣି ଶୁଣି ନିଜକୁ ଫସଉଚନ୍ତି।
କୁହନ୍ତିନି କିଛିଟା ଝିଅମାନଙ୍କ ପାଇଁ ସବୁ ଝିଅଙ୍କ ନାଁ ଯଉଁ ବଦନାମ ହଉଚି ଇଏ ହଉଛି ସେଇ ଭଳିଆ କଥା। ଗୋଟେ ଦୋ ସେମାନେ ଯେଉଁମାନେ ଦୋଷୀ ଦୋଷ କରୁଚନ୍ତି ସେମାନଙ୍କୁ ଦଣ୍ଡ ମିଳୁନି କିନ୍ତୁ ବିନା କାରଣ ବିନା ଦୋଷ ରେ ସେଇଠି ଗୋଟେ ଝିଅ କୁ ଯୌତୁକ
କାଇ କହୁଛ କିଛି ସେଇଭଳି କଳୁଷିତ ଝିଅ ମାନେ ବି ଅଛନ୍ତି କିଛି ସେଇଭଳି କଳୁଷିତ ଯୋଉମାନେ ଅଛନ୍ତି ଯୋଉ ମାନେ କି ସମାଜକୁ ଏମିତି ମାନେ ପରିବେଶକୁ କଳୁଷିତ କରିଦଉଚନ୍ତି। ଯାହା ଫଳରେ ଅନ୍ୟ ଝିଅ ମାନେ ବି ବଦନାମ ହଉଚନ୍ତି ଆଉ ସେମାନଙ୍କ- କାମ ହିଁ ସେମିତି ସେ କରିଦେଇ ଯାଉଛନ୍ତି। ଆଉ ନିଜେ ଫସିବେ ସହିତ ଅନ୍ୟ ମାନଙ୍କୁ ଫସେଇ ଦେଇକି ଯାଉଛନ୍ତି। ଆଉ ସମାଜରେ କୋଉ ଝିଅ ମାନଙ୍କର ଇଚ୍ଛା ଥିବ ମୁଁ ବାହାରେ ଯାଇକି ଏଇ କାମ କରିବି ଏଇ ସବୁ ଝିଅ ମାନଙ୍କର ଏମିତିଆ କାରାନାମା ଦେଖିକି ବାପା ମା ଆଉ ବାହାରକୁ ଛାଡିବାକୁ ଇଚ୍ଛା କରୁନାହାନ୍ତି। ଆଉ ଯେମିତି କହନ୍ତି ନା ଗୋଟେ ହାତରେ ତାଳିି ବାଜେନି। ସବୁ ଜାଗାରେ ଯଦି ଗୋଟେ ପୁଅର ବି ଭୁଲ୍ ଅଛି ଆମେ ସେ ଝିଅର ବି ଭୁଲ ଖୋଜିବା ଦରକାର। ଝିଅର ଭୁଲ୍ ଖୋଜିଲେ ନିହାତି ପଚାଶ ଝିଅ ର ବି ଭୁଲ ବାହାରିବ କାହିଁକିନା ଆଜି କାଲି ଯଦି ପୁଅଟା ସେଠି ମାନେ ଯଦି ଲାଇନ ଗୋଟେ ମାରୁଛି ଝିଅ ଜାଣି ଶୁଣିକି ସେବାଟେ ପାଞ୍ଚ ଥର ଯିବା ଆସିବା କରୁଛି।
ହୁଁ ଏବେଗା ଇଏରେ ସବୁ ଜାଗାରେ କେବଳ ଝିଅ ମାନଙ୍କର ଅଧା ଭୁଲ ରହିଲେ କିନ୍ତୁ ସବୁ ଜାଗାରେ ପୁଅମାନେ ପ୍ରତାରିତ ହେଉଛନ୍ତି। କେତେକ ଜାଗାରେ ମାନେ ଏଥର ଯୋଉ କେସ୍ ଗୋଟେ ହେଇଥିଲା। ଯୋଉ ଗୋଟେ ପୁଅଟାକୁ ଦିନଟାରେ ମାନେ କିଛି କାରଣ ନ ଜାଣି ଝିଅ ଟା ଖାଲି କହିଲା କି ସେ ମତେ ସାଇଟ ମାରିଲା ମୋତେ ମାନେ ଉଁ ମୋତେ ବଳାତ୍କାର କରିବାକୁ ଚେଷ୍ଟା କରୁଥିଲା। ଏମିତି ସବୁ କହିଲା ଯୋଉ ସେଥିପାଇଁ ତାକୁ ମାନେ ଯୋଉ ମାରିଦେଲେ ପିଟି ପିଟିକି।
ହଁ ମାନେ ଗୋଟେ ପୁଅଟେ ବିନା କାରଣରେ
ବିନା କାରଣ ଆଜି ଯୋଉ ତା ମାଆର ଆଖିରୁ ଯୋଉ ଲୁହଟା ଗଳୁଛି। ସେଇଟା କେତେ ମାନେ କେତେ ହୃଦୟ ବିଦାରକୁ କହିଲ ଏତେ ବର୍ଷ କରିକି ବଡ କରିଛି। ପଚିଶ ଛବିଶ ବର୍ଷ ର ଯଦି ଗୋଟେ ପୁଅ ତା ମାଆ ଥିବ ବାପା ଥିବେ ତାଙ୍କ ଆଖି ଆଗରେ ସିଏ ସବୁ ସିଏ ଯୋଉ ଗଲା ବିନା କାରଣ କିଛି ନା କଥା ଜାଣିଛନ୍ତି ନାଁ ବୁଝିଛନ୍ତି ଆଗେ ପ୍ରଥମେ ଦେଖିବା ଯଦି ଭୁଲ ହେଇଛି ନିଆ ତାକୁ ଦଣ୍ଡ ଦବା। କିନ୍ତୁ ଦବା ଯେ ତାର ତ ଅଲଗା ପ୍ରକାର ନ୍ୟାୟ ହେଉଛି ଏବେ ତ ନ୍ୟାୟ ଛାଡ଼ ଆମ ଆଇନ ବ୍ୟବସ୍ଥା ତ ଯାହା ହେଇଛି।
ସେ ଯେମିତି କୁହନ୍ତିନି ଆଇନକୁୁ ହାତକୁ ନିଅନି କିନ୍ତୁ ଏବେ ସମସ୍ତେ ନିଜେ
ଆମର ଆଇନ ବ୍ୟବସ୍ଥା ଓଡିଶାରେ ଆଇନ ବ୍ୟବସ୍ଥା ତା ଆଉ ନାହିଁ କହିବାକୁ ଗଲେ ଯୋଉଟେ ପୋଲିସ ଉପସ୍ଥିତ ତ ରହିକି ଲୋକଙ୍କୁ କହୁଛନ୍ତି ତମେ ମାର ମାର ମାର ଆମେ ଅଛୁ। ଆଉ ସେ ସେ ଜାଗାରେ ଆଉ ପୋଲିସ କିଏ କଣ ଯୋଉଠି ଯାହା ମେ ତମର କିଛି ଅସୁବିଧା ହେଲା ତମେ ଯାହା ପାକୁନେଇ କମ୍ପ୍ଲେନ୍ କରିବାକୁ ଯାଅ। କିନ୍ତୁ ସେ ଜାଗାରେ ରଉଚି କୋଉଠି କମ୍ପ୍ଲେନ କରିବ। ଯୋଉଠି ତ ପୋଲିସ ତ କରୁଛନ୍ତି ଆଉ କମ୍ପ୍ଲେନ କାହାକୁ କରିବ ତୁମେ।
ଆଜ୍ଞା ହଉ ମୋର ଏବେ ଟିକେ କାମ ଅଛି ଆଜ୍ଞା ଆଜ୍ଞା। ଆଉ ମୁଁ ରଖୁଛି ଆପଣଙ୍କୁ ପରେ କେବେ କଥା ହେବା ଆଉ। ଧନ୍ୟବାଦ ଆଜ୍ଞା ଆଜ୍ଞା।